ହଁ କେମିତି ଅଛ?
ହଁ ଭଲ ଆପଣ।
ହଁ ମୁଁ ବି ଭଲ ଅଛି।
ଆଉ ଖିଆ ପିଆ ସରିଲାଣି ତ
ଖାନା ପିନା ସରିଲାଣି ଆପ ସବୁ ଭଲ ଅଛି ତର
ଟିକେ ଖରାପ ହେଇଯାଇଥିଲା ଏଇ ଗରମ ପାଇଁ ଯୋଉ ଗରମ ଟା ବଢି ଯାଉଛି ନା ସେଇ ଯକୁୁ ବଲି ଟିକେ ଦେହ ଟା ଖରାପ ହେଇଥିଲା କିନ୍ତୁ ମେଡିସିନ ଖାଇକି ଡାକ୍ତରଙ୍କ ପରାମର୍ଶ ନେଇକି ଭଲ ହେଇଗଲାଣି
ଆଚ୍ଛା ଆଚ୍ଛା।
ଆଉ ଆପଣ ଆପଣଙ୍କର ଦେହ ଭଲ ଅଛି।
ହଁ ମୋର ତ ଦେହ ଭଲ ଅଛି ବାକି ଘରେ ଟିକେ ସେଇ ଦେହ ଭଲ ନାହିଁ ତ ମାନେ ମୋ ଆଈଙ୍କର ଟିକେ ଦେହ ଭଲ ନଥିଲା ଏବେ ଅବସ୍ଥା ଟିକେ ସୁସ୍ଥ ହେଇ ଆସିଛନ୍ତି। ଆଉ ସେଥିପାଇଁ ଟିକେ ଘରେ କାହାର ମନ ଠିକ୍ ନଥିଲା ଆଉ ତ ସେ ସେଇଟା ଟିକେ ସମସ୍ତଙ୍କୁ ପେନଫୁଲ୍ ହେଉଛି ଆଉ
ହଁ ନାଇଁ ନାଇଁ ଦେହତ ଖରାପ ହେଇଗଲେ ଜଣଙ୍କର ଦେହ ଖରାପ ହେଲେ ସମସ୍ତଙ୍କୁ ଭଲ ଲାଗେନି।
ଭଲ ନାହିଁ ବୋଲି ମମି ସବୁବେଳେ ମାନେ ତ ତାଙ୍କ ମା ନା ଯାହା ହେଲେ। ଆମେ ସିନା କହିବା କିଛି ଭାବନି କିଛି ନାଇଁ କିନ୍ତୁ ତାଙ୍କ ମା ତାଙ୍କୁ ତ କଷ୍ଟ ଲାଗିବ ହିଁ।
ନିହାତି ମୁଁ ମଧ୍ୟ ଏବେ ଯେତେବେଳେ ଛୁଟି ହେଲା ପ୍ରଥମେ ମାନେ ଆଈଙ୍କର ଦେହ ଖରାପ ପଡି ଯାଇଥିଲେ ତ ମୁଣ୍ଡ ମାଡ ହେଇଯାଇଥିଲା। ତ ଆମେବି ଯାଇକି ଏବେ ପନ୍ଦର ଏଇନା ଆଉ ପାଖରେ ରହିକି ନା ଆସିଥିଲୁ। ଏଇଭଳି କଣ କରିବା। ଏଇ କର୍ମ ଆଉ ଭଗବାନ ହିଁ
ହଁ ସେଇ ସେମାନେ ମୋ ଆଈଙ୍କର କଣ କହିଲେ ସିଏ ମାନେ ଶୋଇଥିଲେ ମାନେ ଏମିତି ରାତିରେ ଖାନାପିନା କରିକି ଶୋଇଛନ୍ତି। ତାପରେ ସେଠୁ ସକାଳୁ ମାଇଁ ମାନେ ଯା ସ ସବୁଦିନ ସକାଳୁ ଯୋ ମାନେ ବ୍ରସ୍ କରିବା ପୂର୍ବରୁ ଚା ପିଏ ତ ଚା ପିଇବା ପାଇଁ ମାଇଁ ତ ଉଠେଇଲେ ଉଠେଇଲା ବେଳେ ମାନେ ସେମିତି ଏମିତି ଚାହିଁଛନ୍ତି ହେଲେ ମାନେ ଆଉ କିଛି କଥା କହୁନି ତ ମାଇଁ ଭାବିଲେ ବୋଧେ ମାନେ ଏମିତି ମଜାକ କରୁଛନ୍ତି ଆଉ ତ ବାରମ୍ବାର ଡାକିଲେ ଡାକିଲା ପରେ ସେ ଯେତେବେଳେ ଶୁଣିଲେନି ତାପରେ ଏମିତି ଏମିତି ମାନେ ହଲେଇକି ଡାକିଲା ବେଳକୁ ସେ ମାନେ ଓଲଟି ପଡ଼ିଲେ। ଓଲଟି ପଡିଲେ ଏମିତି ଚାହିଁଛନ୍ତି ହିଁ କିନ୍ତୁ ଓଲଟି ପଡ଼ିଲା ତାପରେ ସେ ମୋ ମାଇଁଙ୍କର ଆଶ୍ଚର୍ଯ୍ୟରେ ଏମିତି କଣ ହେଲେ ସାଙ୍ଗେ ସାଙ୍ଗେ ପୁଣି ମାମା ଡାକିଲେ ମାମା ାକିଲି ଦେଖିକି ତାପରେ ହସ୍ପିଟାଲ ନେଲେ ଆଉ ତାପରେ ସେଠୁ ମାନେ ଡକ୍ଟର କହିଲେ କି ତାଙ୍କୁ ଟିକେ ଷ୍ଟ୍ରୋକ୍ ମାରିଥିଲା ବୋଲି କହିଲେ। ତାପରେ ସେଠୁ ତ ସବୁ ଟେନସନ୍ ସେଠୁ ତାପରେ ଯେତେବେଳେ ମାନେ ଡିଷ୍ଟ୍ରିଡ୍ ହସ୍ ହସ୍ପିଟାଲରେ ଦେଖେଇଲେ ତ ସେଏ କହିଲେ କି ନା ଆମେ ପାରିବୁନି ତମେ ଆଉ କୋଉଟା ଗୋଟେ ବଡ଼ ହସ୍ପିଟାଲ୍ ନେଇଯ ମାନେ ଯେଉଠି ଆଇସିୟୁ ସିଷ୍ଟମ୍ ଥିବ। ତ ସେଠୁ ଏମତି ଏମିତି ହେଇକିନା ତାଙ୍କୁ ନେଇକି ଗଲେ ନେଇକି ଯାଇକି ତାଙ୍କର ସ ସବୁ ଟୋଟାଲ୍ ବଡ଼ି ଚେକଅପ୍ ହେଲା। ହେଲା ତାପରେ ତାପରେ ଜଣାପଡ଼ିଲା ଯେ ତାଙ୍କର ମାନେ ଫୁସ୍ ଫୁସ୍ ରେ ପାଣି ଜମିଯାଇଛି। ଆଉ ମାନେ ପାଣି ଜମିକିନା ତାଙ୍କର ଯେଉଁ ଦି ମାନେ ଦିଟା ଫୁସ୍ ଫୁସ୍ ରୁ ଗୋ ଏ ଫୁସ୍ ଫୁସ୍ ଅଁ ପା ପାଖାପାଖି ମାନେ ସତୁ ଷାଠିରୁ ସତୁରି ପ୍ରତିଶତ ସେଇଟା ମାନେ ଆଫେକ୍ଟ୍ ହେଇଯାଇଛି। ଆଉ ତ ସେ କହିଲେ ମାନେ ଟ୍ରିଟମେଣ୍ଟ କରିବା କିନ୍ତୁ ଆମେ କୌଣସି ଗ୍ୟାରେଣ୍ଟି ଦେଇପାରିବୁନି କହିଲେ ଡକ୍ଟର।
ସେଇଟା ହିଁ କଷ୍ଟ ଦେବ ମାନେ ଟ୍ରିଟମେଣ୍ଟ ହବ ଯଦି ଗ୍ୟାରେଣ୍ଟି ନଦବେ ତ ସେଇଟା ହିଁ ବହୁତ
ସେ ସେଇଟା ପରା ତାପରେ ଆମେ ଆମେ କହିବା ସିନା ଡକ୍ ରୋ ସିନା ଡକ୍ଟର ତାଙ୍କର ଚେଷ୍ଟା କରିବେ। ଆଉ ସେ ଥୋଡ଼ି ନା ଆଉ କିଛି ମାନେ ତ ଭଗବାନ ନୁହନ୍ତି। ଆମେ ଭଗବାନଙ୍କ ଉପରେ ହିଁ ଭରସା କରିବା କଥା।
ନାଇଁ ଆମେ ସବୁବେଳେ ଆଜ୍ଞା କଥାରେ ଅଛି ଯେ ଆପଣ ଯାହାକୁ ସେମିତି ବୋଲି ନୁହେଁ ମାନେ ଆପଣ ଯାହାଙ୍କ ଉପରେ ଭରସା ରଖନ୍ତୁ କିିବା ସମୟରେ ମାନେ କର୍ମ କରିଚାଲନ୍ତୁ ଏମିତି ନୁହେଁ କି କେବଳ ଆମେ ଭଗବାନଙ୍କୁ ଡାକ କିବା ଘରେ ବସିଥିବା କେବଳ ଭଗବାନ୍ ଙ୍କୁ ଡାକିବା। ତାମାନେ ଆମକୁ କିଏ ଖାଇବାକୁ ଦେଇପାରିବେନି ଆମେ କର୍ମ କରିବା ତା ସହିତ ଭଗବାନଙ୍କୁ ଡାକିବା ମାନେ ଭଗବାନ କିଛି ନା କିଛି ତ ଶୁଣିବେ ଭଗବାନ ମଧ୍ୟ କର୍ମରେ ବିଶ୍ଵାସ ରଖନ୍ତି ତ ସେଇଭଳି ଭାବରେ ଯଦି ଆମେ ଚେଷ୍ଟା କରିବା ତାଙ୍କୁ ଭଲ କରିବା ପାଇଁ ଯଦି ଭଗବାନଙ୍କର ଆଶା ଥିବ
ହୁଁ ସେଇ ସେଇ ତାପରେ ସେଇଠୁ ଏମିତି ହେଇକି ନା ମାନେ ମୁଁ ବି ମୁଁ ବି ଗୋଟେ କାମରେ ଫସିଯାଇଥାଏ ମୁଁ ଯାଇପାରୁନଥାଏ ମନଟା ଖାଲି ସେଠି ଅଛି ଆଉ ତାପରେ ସେତେବେଳେ ମାନେ ଇଭେନ୍ ଏମିତି ଘଟ ଘଟଣା ବୋଲି ମୋ ଘରେ ବି କାହାକୁ କାହିଁକି ନା ସେତେବେଳେ ମୋର ପିଈସିଙ୍କ ଝିଅର ବାହାଘର ତ ମାମୁ ମାଇଁ ହିସାବରେ ମାନେ ମୋ ବାବା ମମି ବାହା କରୁଥିଲେ। ତ ମୁଁ ଖାଲି ମୁଁ ହିଁ ଜଣେ ଘରର ଜାଣିଲି ଯେ ମାନେ ଆଈ ଏତେ ସିରିଅସ୍ ହେଇଗଲାଣି ଆଇକୁ କୁ ପୁରା ହସ୍ପିଟାଲାଇଜ୍ କରାହେଲାଣି ଆଡ଼ମିଟ୍ ହେଲାଣି କଣ୍ଡିସନ୍ ବି ଏତେ ସିରିଅସ୍ କିନ୍ତୁ ମୁଁ ଘରେ କେ କାହାକୁ ବି କିଛି କହିପାରୁନି କାହିଁକିନା ମୁଁ ଯଦି ଘରେ ଏ ଜିନିଷଟା କହିଦେଉଛି ତାହେଲେ ସେ ଯେଉଁ ବାହାଘର ମାହୋଲଟା ପେହେଁ ଖରାପ ହେଇଯିବ
ନିହାତି।
ତ ଏମିତି ହେଇକିନା ମାନେ ବାବା ମମି ତାଙ୍କର ବାହାଘର କରୁଥିଲେ ଏମିତି ହେଇକି ସକାଳ ମାନେ ସକାଳୁ ଝିଅ ବିଦା ହେଲା ଝିଅ ବିଦା ହେଇସାରିଲା ପରେ ମାନେ ଘରେ ଖାଲି ଜାଣି କହିଲା ଯେ ହଁ ମାନେ ଆଈର ଟିକେ କଣ ଦେହ ଖରାପ ହେଲା ତ ଆଈକୁ ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଆଡ଼ମିଟ୍ କରା ହେଇଛି। ଆଉ ବାସ୍ ସେତିକି ହିଁ ଜାଣି ି ଏମିତି ମାନେ ସିରିଅସ୍ କଣ୍ଡିସନ୍ ଡକ୍ଟର ବାହାରକୁ ରେଫର୍ କରିଥିଲେଣି ଏ ବିଷୟରେ କିଛି ବି ଜାଣିନଥିଲା ତାପରେ ସେଠୁ ମୋତେ ଯେତେବେଳେ ସକାଳୁ ପଚାରିଲେ ଆଉ ତ ଆଉ କଥା ହେଇଥିଲୁ କି ମାମୁଁ ଘର ସହିତ ଆଇ ତ ଦେହ ପାା କେମିତି କଣ ଅଛି ମୁଁ କହିଲି ହଁ ହଁ ଭଲ ଅଛି କାହିଁକି ରାତି ସାରା ସବୁ ବାହାଘରରେ ଅନିଦ୍ରା ମୁଁ ଯଦି ଏବେ କହିବି ତ ସବୁ କାନ୍ଦ ଵ କରିବେ ତ ସେଇଠୁ ମୁଁ କହିଲେ ନାଇଁ ସବୁ ଭଲ ଅଛି ତମେ ସବୁ ଗୁଡ଼ିଏ ଖାନା ଫିନା କରି ସବୁ ରେଷ୍ଟ କର କହିଲି ଏମିତି ହେଇକି ତା ପରେ ସମସ୍ତେ ସ୍ତେ ମାନେ ଖାଇଲେ ଖାଇକି ସବୁ ଯେଝା ବାଟରେ ସବୁ ଶୋଇଲେ ତାପରେ ଶୋଇକି ଯେତେବେଳେ ପୁଣି ଲଞ୍ଚ କରିବା ଟାଇମରେ ସମସ୍ତେ ଉଠିଲେ ସେତେବେଳେ ମାନେ ଖାନା ପୁଣି ଲଞ୍ଚ କରି ସାରିଲେ ଲଞ୍ଚ କରି ସାରିକି ତା ପରେ ମୁଁ ସେଇଠୁ କହିଲି ଯେ ଏମିତି ଏମିତି କଥା ସେଇଠୁ ତ ମାନେ ଭାବି ପାରୁଥି ସେ ଘରର ମାହୋଲଟା କଣ ହେଇଥିବ ବହୁତ ହଁ ତାପରେ ସେଇଠୁ ମୋର ତାର ମାନେ ତାର ଠିକ ପନ୍ଦର ଦିନି ପରେ ମୋର ଏଗଜାମ ଅଛି ମାନେ ମୁଁ ଆଉ ଜାଣିପାରୁନି ଯେ ମୁଁ ଏଇ ସିଚୁଏସନରେ କଣ କରିବି ମାନେ ମ ତେ ସମସ୍ତେ ପ୍ରେସର ଦେଇଦେଲେଣି ଯେ ନା ଉଁ ତୁ ଯାଇକି ଆଇ ପାଖରେ ରହ କାହିଁକିନା ଆମ ଘରେ କୌଣସି ବି ଟିକେ ଏମିତି ମେଡ଼ିକାଲ କାମ ହେଲେ ସମସ୍ତେ ଟିକେ ମାନେ ମୋ ଉପରେ ବେଶୀ ଭରସା ଯିଏ ଇଏ ଅଛି ତ ସବୁ
ହେଇଯିବ ନାଇଁ ତାପରେ ଜଣେ ଜଣଙ୍କର ସାହସ ଥାଏ ଆଉ ଜଣେ ଜଣଙ୍କର ମାନେ ମୁଁ ତ ମୋ ନିଜର ହବ ଯଦି ନି ନିଜସ୍ବ ଉ ମାନେ ଭିଉ ଦେବି ତ ମତେ ବହୁତ ଡର ଲାଗେ ଡା ମାନେ ମେଡିକ କାଲ ଯିବା ଟା କି ବ୍ଲଡ଼ ଦେ ଖିଦେବା ମତେ ବହୁତ ଏ ସବୁ ଇଞ୍ଜେକ୍ସ ଡର
ତାପରେ ଆମର ନାଇଁ ଆମ ଘରେ କଣ କି ଆମ ଘରେ କାହାର ବି କିଛି ବି ହେ ହେଲା। ତ ମାନେ ସବୁ ସବୁ ଜିନିଷ ମୁଁ ମାନେ ଉ କାହାର ଦେ ଜର ଟା ହେଲା ନା ହଁ ମାନେ ଇଏ ଅଛି ତ ଇଏ ସମ୍ଭାଳି ଦବ। କିଛି ବି ସେ ବଡ ରୋଗ ହଉ ଛୋ ଟ ଯାହା ବି ହେଲେ ମାନେ ସମସ୍ତଙ୍କର ଗୋଟେ ଏମିତି ମାଇଣ୍ଡ ସେଟ ଯେ ନା ଇଏ ଅଛି ତ ଆମର ଆଉ କାହାର ବି ଆବଶ୍ୟକ ନାହିଁ ଏ ଜଣେ ହିଁ ସେ ଜିନିଷକୁ ହ୍ୟାଣ୍ଡଲ କରିଦବ। ତ ମାନେ ଏଇ ଏଇ ହିସ ତାପରେ ଯୋଉ ଭରସାଟା ବେଳେବେଳେ କଣ ହୁଏ କି? ନିଜ ଉପରେ ଅନ୍ୟର ଭରସାଟା ନା ନିଜ ପାଇଁ ବି ବେଳେବେଳେ ଖରାପ ହେଇଯାଏ। ଆଉ କାହିଁକି ନା ସେ ତେବେଳେ ତମେ ନିଜେ ବି କୋଉ ସିଚୁଏସନରେ ଥିବ ତମେ ମନେ କରିପାରୁନଥିବ ହଁ କରିପାରୁନଥିଦ ମାନେ ଏଇ ଭଳିଆ। ତ ଏମିତି କଣ୍ଡିସନରେ ମୁଁ ଥାଏ ବିଶ୍ୱାସ କରିବେନି ମୁଁ ଖାଲି ସେତେବେଳେ କଣ ଭାବୁଥିଲି ଜାଣିଛ ମୋର ମୋର ସତ କଥା ମ ମାନେ ଉ ଭଗବାନ ମୁଁ ସବୁ ଭଗବାନଙ୍କୁ ମାନେ କିନ୍ତୁ ବେଶୀ ମୁଁ ଜଡ଼ିତ ମାନ ମହାଦେବଙ୍କ ସହିତ। ମାନେ ଆଜି ପର୍ଯ୍ୟନ୍ତ ଏମିତି ନାହିଁ ହଁ ଜୀବନରେ ବହୁତ କଷ୍ଟ ଆସିଛି କିନ୍ତୁ ଯେତେବେଳେ ବି ମୋ ମ ମହାଦେବଙ୍କୁ ଟିକେ ଡିପ୍ଲି ତାଙ୍କୁ ଡାକୁଛି ନା ତ ମୋତେ କାହିଁକି ଲାଗେ ଯେ ମାନେ ମହାଦେବ ଆସିକି ମୁୋ ହାତ ଧରିକି ମୋତେ ସେଠୁ ହଁ ମୁଁ ମୋ ହାତ ଧରିକି ମତେମିତି କେରକି ନେଇ ଯାଉଛନ୍ତି ମାନେ ଏହିଇଭଳିଆ ମୋତେ ଫିଲ୍ ଆସେ ଆଉ ତ ମୁଁ ସେତେବେଳେ ମାନେ ପୁରା କୁହନ୍ତିନି ବହୁ ଧର୍ମ ସଙ୍କଟରେ ପଡ଼ିଯାଇଥାଏ। ଆଉ ତ ମୁଁ ସେଇଠୁ ଭାବିଲି ପ୍ରଭୁ ମାନେ ତମେ ହିଁ ଜଣେ ମୋର ସାହାରା ମୁଁ କଣ କରିବି କଣ ନ କରିବି ଜାଣିପ ମାନି ମୁଁ ଏବେ ହସ୍ପିଟାଲ ଯଦି ଯାଉଛି ଆଗକୁ ମୋର ଯୋଉ ଏକ୍ଜାମ ଅଛି ମୁଁ ତା ପାଇଁ ବିଲକୁଲ ପଢି
ନିହାତି ବହୁତ ଦୁଃଖ ଲାଗିବ କାହିଁକି ସେ ସମୟରେ ମୁଣ୍ଡ ବି କାମ କରିନୁ ଯେ ମୁଁ ପ୍ରଥମେ ୟାକୁ ଗୁରୁତ୍ଵ ଦେବି ନା ମୋ ପରୀକ୍ଷାକୁ ଗୁରୁତଵ ଦେବି
ଆଉ ଯଦି ମୁଁ ନ ବି ଯାଉଛି ଆର କେବଳ ଗୋଟେ ସଲ୍ୟୁସନ୍ ହେଉଛି ତୁମେ ଆଈକୁ ଭଲ କରିଦିଅ ଆଉ ଆଉ ନହେଲେ କିଛି ସଲ୍ୟୁସନ୍ ନାହିଁ ଆଉ ପ୍ରଭୁ ମୁଁ ତୁମର ଶହେ ଆଠ ଥର ନାମ ଜପ କରିବି ତୁମେ ପ୍ଲିଜ୍ ଭଲ କରିଦିଅ ମାନେ ମୁଁ ଏମିତି ମନେ ମନେ ଭାବିଛି ମାନେ ବସ୍ ମୁଁ ଆଜି ସନ୍ଧ୍ୟାରେ ଭାବିଛି ବିଶ୍ଵାସ କରିବେନି କା କାଲି ସକାଳୁ ମାନେ ମୋ ମାଇଁ ଙ୍କର କଲ୍ ଆସିଲା ଯେଉଁଟାକି ଆଜି ସକାଳୁ କଲ୍ ଆସି ଯେଉଁଟା ମୁଁ ଘରେ ଜଣେଇନି ଆଜି ସକାଳୁ କଲ୍ ଆସିଛି ଯେ ନାଇଁ ଡକ୍ଟର କହିଲେଣି ଆଉ ତ ଆମ ହାତରେ ଆଉ କିଛି ନାହିଁ ଯାହା ସେ ଉପରବାଲା ହାତ ହାତ କଥା ଆଉ ମାନେ ପସିବିଲିଟି ବହୁତ କମ୍ ଏମିତି ବୋଲି ଡକ୍ଟର କହିଲାଣି ବୋଲି କହିଲେ। ଆଉ ମୁଁ ଆଜି ସନ୍ଧ୍ୟାରେ ଭଗବାନଙ୍କୁ ଏମିତି ମନ ମନେ ଡାକିଛି ବିଲିଭ୍ କରିବେନି କାଲି ମାନେ କାଲି ଦିନ ଦଶଟା ଏଗାରଟା ବ କଲ ଆସା ମାନେ ଡକ୍ଟର ସେଇ ସାଢ଼େ ନଅରୁ ଦଶଟା ଭିତରେ ରାଉଣ୍ଡିଙ୍ଗରେ ଆସନ୍ତି। ତ ତା ପ୍ରିଭିଅସ୍ ରେ ଯାହା ସବୁ ଟେଷ୍ଟ ଗୁଡ଼ାକ ହେଇଛି ଚେକ୍ ହେଇଛି ସେଗୁଡ଼ା ଡକ୍ଟର ଆସି ଦେଖିବେ ଦେଖିକି ତାଙ୍କର ଭିୁଟା ଦେବେ। ଦେଖିକି ଡକ୍ଟର କହିଲେ ନାଇଁ ଇନଫେକ୍ସନ୍ ଯେଉଁ ହୋଇଇଯାଇଛି ନା ସେଇଟା ଧୀରେ ଧୀରେ କମୁଛି। ଆଉ ଟ୍ରିଟମେଣ୍ଟ ବି ଚାଲିଛି ଆଉ ଆପଣ ଆଉ ଗୋଟେ ସପ୍ତାହ ମାନେ ରୁହନ୍ତୁ ଆଉ ଧୀରେ ଧୀରେ କମିଲାଣି କାହିଁକି ଲାଗୁଛି ଯେ ଇନଫେକ୍ସନ୍ କମିଯିବ ବୋଲି।
ନିହାତି ବହୁତ ଖୁସି ଲାଗିଥିବ।
ବିଶ୍ୱାସ କରିବେନି ମାନେ ମୋତେ ଗୋଟେ କଣ କଣ କହିବି ମୁଁ ସେ ଯେଉଁ ଜିନିଷଟାକୁ ଆପଣଙ୍କୁ
ନିହାତି ନିହାତି ମୁଁ ବୁଝି ପାରୁଛି କାଇଁ କିିନା ସେତେବେଳେ ଯୋଉ ଖୁସି ସ୍ଥିରା ଲାଗେ ଆଉ ଭଗବାନଙ୍କ ଉପରେ ଭରସା ଟା ହଜେ ଆହୁରି ଅଧିକା ମାତ୍ରାରେ ବଢିଯାଏ କାହିଁକି ଭଗବାନ ବି ଥାଆନ୍ତି କାହିଁକି ଯେମିତି ଆମେ କହୁଛନ୍ତି ଭଲ ଅଛି ମନ୍ଦ ବି ଅଛି। ମୁଦ୍ରାର ସବୁ ବେଳେ ଦୁଇଟି ପାର୍ଶ୍ଵ। ଥାଏ ସେଇଠି ଭଗବାନଙ୍କର କୃପା ରହି କିଛି ଆଉ କିଛିଟା ନକାତ୍ମକ ଶକ୍ତି ମଧ୍ୟ ରହିଛି। କିନ୍ତୁ ସେଥିରେ ବି ଆମେ ଯଦି ସତରେ। ଥିବା ଧର୍ମରେ ଥିବା ନ୍ୟାୟରେ ଥିବା ନିହାତି
ହଁ ହଁ ହଁ ନିଶ୍ଚୟ ଆଉ ତ ମୋତେ ନା ମାନେ ବିଶ୍ୱାସ କରିବେନି ଯଉ ମୁଁ ଯେଉଁ ଧର୍ମ ସଙ୍କଟରେ ଥିଲି କହୁଥିଲି। ମୋର ପୁରା ସବୁ କ୍ଲିୟର ହେଇଗଲା। ମାନେ ମୋତେ ନିଜେ ହିଁ ସବୁ ମାନେ ସେପଟୁ ଘର ପଟୁ ହିଁ କହିଲେ କି ନାଇଁଥାଉ ଆଉ ଆସିବା ଦରକାର ଦରକାର ନାହିଁ ଡକ୍ଟର ତ କହିଲେ ଯେ ଠିକ୍ ହେଇଛ ଆଉ କାହିଁକି ଆସିବେ ମାନେ ମୁ କହିଲି ହେ ପ୍ରଭୁ ତମେ ହିଁ ସତରେ ତମେ ହିଁ ମାନେ ଯୋଉ କହନ୍ତି ବେଳେବେଳେ ମଣିଷଙ୍କର ଆମର ଆସେ ସମସ୍ତଙ୍କର ଯେ ଯଦି ଆମର କିଛି ଗୋଟେ କାମ ନହେଲା ଆମେ କହେ ହେ ଭଗ କୁ ନାହାନ୍ତି ଏଇଟା ନାହିଁ ନାହାନ୍ତି ଅଛନ୍ତି ସେ ଅଛନ୍ତି ଆମେ ମଣିଷ ଆମେ ନିର୍ବୋଧ ଆମେ ଜାଣିପାରୁନି କିନ୍ତୁ
ସେଇଆ ନିହାତି ଭାବେ ବହୁତ ବହୁତ ଭଲ ଆମେ ସବୁବେଳେ ସବୁବେଳେ କର୍ମ। କରିବା ଉଚିତ କର୍ମ ସହିତ ଭଗବାନଙ୍କ ଉପରେ ଭରସା ମଧ୍ୟ ରଖିବା ଉଚିତ ସେମିତି ନୁହଁ କେବବେଳ ମାନେ ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ। ତମକୁ ଦୁଇଟି ଜାଗାକୁ ଆମେ ଭରସା କରି ଆମ କର୍ମରେ ମଧ୍ୟ ଯାଇ ତୋର ଅଛି ଆପଣଙ୍କ ତଥା ବି ମତେ ଏତେ ସୁନ୍ଦର ବାର୍ତାଳାପରେ ମତେ ବହୁତ ଖୁସି ଲାଗିଲା।
ସେୟାର କରିକି ମୋତେ ବି ମନଟା ହାଲକା ଲାଗିଲା।
ନିହାତି ବହୁତ ବହୁତ ଧନ୍ୟବାଦ ଅତି ସୁନ୍ଦର କଥାବାର୍ତ୍ତା ପାଇଁ ଆଜ୍ଞା। ଧନ୍ୟବାଦ।
ହଁ।